ହାଲୋ।
ହାଲୋ।
ହଁ, ଭାଉଜ କଣ କରୁଥିଲ?
ମୁଁ ଏଇ ରୋଷେଇ କରୁଥିଲି ତମେ କଣ କରୁଛ?
ଆଉ ମୁଁ ଏମତି ବାହାରେ ଟିକେ ବସିକି ଫୋନ୍ ଦେଖୁଥିଲି ଆଉ ତାପରେ ଫୋନ ଦେଖିଲା ଭିତରେ ତମ ଫୋନ ଏମିତି ଆସିଲା ଆଉ ସେଥିପାଇଁ କଥା ହଁ ପା ଏମତି ଟିକେ ଆଡେ ଆସିଲି ଆଉ।
ହଁ, ଆଉ ରୋଷେଇ ଘରେ ହେଲାଣି?
ମୁଁ କହିଲି କେମିତି ଅଛ ଭଲ ଅଛ ତମେ ଯୋଉ ଆଉ ଏବେ ସିଲେଇ ଫିଲେଇ କର ମଝିରେ ଆଉ ଏମିତି ଏବେ କରୁଛ ନା ନାଇଁ?
ମୋର ବହୁତ ଗୁଡା ମାନେ ବ୍ଲାଉଜ ଅଛି ସିଲେଇ କରିବାର ତ ମୁଁ ମାନେ ଆ ସିଲେଇ କରୁଛ ଏବେ?
ହୁଁ, ମୁଁ ସିଲେଇ କଣ କହିଲ ହଁ। ହଁ ଏମିତି ଧୀରେ ଧୀରେ କରିବା ଆରମ୍ଭ କଲିଣୀ ଏ ନିଜର ବନଉଛି ଏବେ ଆଉ।
ହଁ ମାନେ ଏତେ ଆଉ ଯେମିତି ଝିଅ ହେଲା ପରେ ଟି
ବହୁତ ଦିନ ଗ୍ୟାପ୍ ହେଇଗଲା ହଁ ଗ୍ୟାପ୍ ହେଇଗଲା ମୁଁ ଆଉ କରୁନାଥିଲି ଛୋଟ ଝିଅ ଥିଲା ତାପରେ ଧୀରେ ଧୀରେ ମୋର ସିକ୍ସ ସେକ୍ସନ୍ ଡେଲିଭରି ହେଇଥିଲା ତ ମୁଁ ସେ ଶୁଖି ନଥିଲା ଭଲସେ ହଁ।
ରେଷ୍ଟ ଦରକାର ଦବା କଥା ନୁହଁ ନା ହଁ ଆଉ ସିଲେଇ ମାନେ ବ୍ଲାଉଜ ତମେ କଣ ସବୁ ପ୍ରକାର ଧୀରେ ଧୀରେ ଏମିତି ହାଲକା କାମ ଯୋଉ ଗୁଡାକ ସବୁ ସିଲେଇ ଫିଲେଇ ଏମିତି ଇଆଡ କରଥିବ ଆଉ।
ହଁ।
ହଁ ମାନେ ଏମିତି ମେସିନ ସାହାଯ୍ୟରେ କରୁନ କିନ୍ତୁ ଏମତି ନିଜେ ଯୋଉ ଗୁଡାକ ନିଜର କାମ ଯୋଉଟା ଇଏ ସିଲେଇ ଛୋ ହଁ ପା ସେଗୁଡା ସବୁ କରୁଥିବ ଆ ପରେ ଆଚ୍ଛା ହଁ ତମେ ବ୍ଲାଉଜ ସବୁ ମାନେ ସବୁ ପ୍ରକାରର ବ୍ଲାଉଜ ମାନେ ଯୋଉ ପ୍ରକାର ମାନେ ବାଛି ଦେଲେ କି ଏଇ ପ୍ରକାର ଡିଜାଇନ ର। କରିପାର।
ହଁ ସେମିତି ଚେଷ୍ଟା କରେ କରିବା ପାଇଁ ହଁ।
ଆଚ୍ଛା ହଁ କେବେ କିଏ କହିଛନ୍ତି ଯେ ନାଇଁ ଏ ବ୍ଲାଉଜ ଟା ଭଲ ହେଇଛି କି କଣ ଏମିତି ବି କହିଥିବେ କି ନାଇଁ ଭାଉ
ହଁ ସେମିତି ତ କରିବା ଭିତରେ ଯାହାବି ହଁ କରିବେନି ତ ଟିକେ କଣ କହିଲ ଝିଅ ଯାହାବି ହେଲେ ଟିକେ କୋ କୋଉଟା ଭଲ ହେଇଗଲା କୋଉଟା ଟିକେ ଖରାପ ହେଇ ହୋଇଯିବ ସେମିତି ମୁଁ କହିବିନି ଯେ ସବୁ ଯାକ ପୁରା ଭଲ ହେଇଯିବ ବୋଲି ହିଁ ସେମିତି ହୁଏ ଖରାପ ବି ହୁଏ ଭଲ ବି ହୁଏ ଖରାପ ବି ହୁଏ। କୋଉଟା କାହାର ଫିଟିଙ୍ଗ ଆସିଲେ କୋଉଟା କାହାର ଡିଫେକ୍ଟ ରହିଯାଏ। କିନ୍ତୁ ସେମିତି ଚାଲେ ଆଉ।
ଆଚ୍ଛା ହଁ। ଆଉ ସେ ଯୋଉ ମୋର ବହୁତ୍ ବ୍ଲାଉଜ ଅଛି ତ ସେ ଦବା ପାଇଁ ଭାବୁଦଲି ତ। ମାନେ ଆଉ ଆଜ୍ଞା।
ମୁଁ କାଲି ବ୍ଲାଉଜ ଦବାର ଥିଲା।
ବ୍ଲାଉଜ ଦରବାର। ଦବାର ଥିଲା ସି ସ୍କେସନ ହେଇଛି ଆଉ କିଛି ଦିନ। ପରେ ହେଲା ତାହେଲେ ଦବା ଆଉଁ। ମାନେ ମାସ ଯାଇଥିଲ ତ ଘରକୁ ସେ ଦବା ପାଇଁ ଭାବୁଥିଲି ମୁଁ ଆଉ ଜାଣିନଥିଲି। ମୁଁ ଆଉ ଜାଣିଛି ତମର ଏମିତି ହେଇଛି। ଦେଖିବା ପରେ ପୁଣି ଦେଖିବା ଧୀରେ ଧୀରେ ତ ତମେ ମାନେ। ଆରମ୍ଭ କରିବ ପୁଣି ସିଲେଇ ସେତେବେଳେ ମତେ କହିବୁ ତମକୁ। ହଁ ମତେ କେତେଟା ଡିଜାଇନ ର ଦେଖେଇବ ମୁଁ ତାପରେ ଦେଲି ଆମେ କରିବ ଆଉ। ହ ହଉ ତାମାନେ ତମେ ଘର କାମ ସହି ତ ଘର କାମ ସହିତ ପୁଣି ପୁଅର ପାଠ ପଢାକୁ ଦେଖୁଛ। ତାପରେ ପୁଣି ସିଲେଇ କାମ ଆମ ତା ପୁରା ସବୁବେଳେ କି ତମ ବ୍ୟସ୍ତ। ତ ସବୁବେଳେ ରହୁଥିବ ଆଉ ପୁଅ ଯେତେ ବଡ ହେ
ହଁ ସେମିତି ଏଇ ପୁଅ ଧର ସ୍କୁଲ ପଳେଇଲା ନା ହଁ ପୁଅ। ସ୍କୁଲ ପଲେଇଲା ଏଇନାକେ ମୁଁ ଫାଙ୍କା ଥାଏ। ଆଉ ରୋଷେଇ ମତେ ଘଣ୍ଟେ ରୁ ଦେଢ ଘଣ୍ଟା ଲାଗେ ରୋଷେଇ କାମ ସାରିବା ପାଇଁ। ତା ପରେ ମୋର ଶାଶୁ ମା ଅଛନ୍ତି ସେ ମୋତେ ରୋଷେଇରେ ସାହାଯ୍ୟ କରନ୍ତି।
ହଁ ତାର ସିଏ ପନିପରିବା କାଟିଦେଲେ ତମେ ବସେଇ ଦଉଥିବ କଣ। ଏମିତି ମିଶିଗଲେ। ଏ କାମ ଟା ସରିଯାଏ ଆଉ ଶୀଘ୍ର ବି ସରିଯାଏ ଆଉ।
ସହଜ ହବା ସହିତ ଶୀଘ୍ର ବି ସରିଯାଏ ତ ଫାଙ୍କା ସମୟରେ ମୁଁ ଟିକେ ଟିକେ। ସିଲେଇ କରେ ହଁ ଆଉ। ସମୟ ବଲିଲେ ମୋତେ ଟିକେ ଫୋନ ଦେଖିବାକୁ ଭଲ ଲାଗେ ଫୋନରେ କଥା ହେବାକୁ ଭଲ ଲାଗେ। ସାଙ୍ଗମାନଙ୍କ ସହିତ ଆଉ
ହଁ ସେମିତି ସମସ୍ତଙ୍କୁ ବି ଟିକେ ଟାଇମ ଦବାକୁ ପଡିବ ସମୟରୁ ବାହାର କରିକି ସମ ସମସ୍ତଙ୍କ ସହିତ ବି ଟିକେ ଆ ସ ସମସ୍ତଙ୍କ ପୁ ସମସ୍ତଙ୍କ ସହିତ ଟିକେ ରଖିବା ପାଇଁ ପଡିବ ନା ସମ୍ପର୍କଇ ଫିଏ ରେ
ହଁ ହଁ ଟିକେ ଫୋନ ରେ କଥା ନହେଲେ ହଁ ମତେ ଭଲ ଲାଗେନି ମତେ ଲାଗେ ମୁଁ ଯେମିତି ମାନେ ଦୁନିଆରୁ ହଜି ଯାଇଛି ଆଜିକାଲି ତ ମାନେ ଆଗରୁ ଦେଖ
ହେଇଗଲାଣି
ହୁଁ ଆଗରୁ ଦେଖ ଆଗରୁ ସମୟ ଥିଲା ଆଗରୁ ସମୟ ଥିଲା ଯେ ମାନେ ଲୋକ ଏତେ ଏମିତି ଚିଠି ସିଖି ଦେଉଥିଲେ କି କଣ କରୁଥିଲେ ଏବେ ତ ଏତେ ସହଜ ହେଇଗଲାଣି ଯେତେ ଦୂରରେ ଯିଏ ଥାନ୍ତୁ ଆମ ଫୋନ ରେ ଦୀପଦ କଥା ହେଇଗଲେ ଲାଗେ ଯେମିତି ହଁ ଆମ ପାଖରେ ସିଏ ଅଛି
ପାଖରେ ଅଛନ୍ତି ତାପରେ ସେତେବେଳେ ବି ଡାକଘର ଥିଲା ଚିଠିର ଇଏ ଥିଲା ମାନେ ଲୋକ ମାନେ ଝିଅ ଟା ବାହାରିକି ଯାଉଥିଲେ ସେ ବର୍ଷେ ଦି ବର୍ଷରେ ଥରେ ଆସୁଥିଲା ଏମିତି କିଛି ଯୋଗାଯୋଗ ହେଇ ପାରୁନଥିଲା କିଛି ମାନେ ତା ବିଷୟରେ ବି ଜାଣି ହୋଉ ନଥିଲା କିନ୍ତୁ ଆମେ ତାକୁ ଦେଖି ପାରୁଥିଲେ ନା ତାକୁ ମାନେ ତା ତ ଜାଣି ପାରୁଥିଲେ ନା କଣ କିନ୍ତୁ ଏବେ ସବୁ
ସବୁ ବିଷୟରେ ଆଗ କଣ କରିକି ବୁଝି ଦଉଛି
ହଁ ମାନେ ସବୁ ଯୋଗାଯୋଗଟା ସହଜ ଅଛି ଭଲ ବି ଲାଗୁଛି ମାନେ ସମସ୍ତଙ୍କ ସହିତ ବି ମାନେ ଯଦି ଫୋନ୍ଟା ନଥାନ୍ତା ବି କେତେ ପ୍ରକାର ଅସୁବିଧା ବି ଆମେ ମାନେ ହଉଥିଲା ସେଇ ସମୟରେ ଆଉ ଫୋନ୍ ଟା ଯୋଗୁ ବହୁତ ପ୍ରକାର ସୁବିଧା ହେଇଯାଉଛି ହଁ।
ଗୋଟେ ଦିନ ଆମେ ଖାଦ୍ୟ ନ ଖାଇକି ବୋଧେ ରହିିବା କିନ୍ତୁ ଫୋନ କୁ ଛାଡିକି ଆମେ ଗୋଟେ ଗୋଟେ ଘଣ୍ଟା ରହି
ରହିପାରିବାନି ଗୋଟେ ମିନିଟ ବି ରହିବା କଷ୍ଟକର ରହିପାରୁଛି ବର୍ତ୍ତମାନ ସମୟରେ ନା?
ହ ଫୋନଟା ବହୁତ ମାନେ ଗୋଟେ ଅତି ଜରୁରୀ ଜିନିଷ ହେଇଯାଇଛି।
ସବୁ ଯେମିତି ଇଏ ସେମିତି ହେଇଗଲାଣି କୋହ ଆମ ସହିତ ଜଡିତ ଲାଣି ଆଉ ତମ ଘରେ ସବୁ କଣ କେମିତି? ଆ ମାନେ ପର୍ବପର୍ବାଣୀ ବିଷୟରେ ମତେ ଟିକେ କହିଲେ କଣ କେମିତି ପାଳନ କରରେ କୋଉଟା ତମ ଘରେ ବେଶୀ? ଟିକେ ଭଲ ହୁଏ।
ଆମ ଆମ ଘରେ
ମାନେ ବାପଘର କଥା ବି କୁହ ଶାଶୁଘର କଥା ବି କୁହ ହଁ।
ଆମର ଆମ ବାପଘର ତ ସେମିତି ଆମେ ଓଡ଼ିଶାରେ ଯାହା ସବୁ ବାରମାସ ତେର ପର୍ବ କହିଲେ ଚଳେ ପ୍ରତି ମାସ ଗୋଟେ ଗୋଟେ ପର୍ବ କହିଲେ ଚଳେ ଆଁ ଆମ ଓଡିଆ ମାନେ ସବୁ ଜିନିଷକୁ ସବୁ ପ୍ର ଯ ପରମ୍ପରାକୁ ଟିକେ ଅଧିକ ମାନେ ପ୍ରାଧାନ୍ୟ ଦିଅନ୍ତି। ସବୁ ଓସାବାର ଯେକୌଣସି ଓସା ସବାର ହେଉ ତାକୁ ଭଲ ଭାବରେ ପାଳନ କରନ୍ତି ମାନେ ଏମିତି ନୁହେଁ କି ଆମର ଏଇଟା ଭଲ ଲାଗିବ ସେଇଟା ଭଲ ଲାଗେ ମୁଁ ସବୁ ଓସାଗର ଭଲ ଲାଗେ ଯେମିତି କିି ଆମର ଅ ଏବେ ଆସିଯିବ ରଥଯା ତ୍ରା ଆସିବ ରଥଯାତ୍ରା କ ତ ଜାଣିଛ ଆମ? ଓଡିଆ ର ମଉଡମଣି କାଳିଆ ସାନ୍ତେଙ୍କର ରଥଯାତ୍ରା ହବ। କେତେ ମାନେ ଲକ୍ଷ ଲକ୍ଷ ଲୋକ କହିଲେ ତ କମ ହେଇଯିବ ଆହୁରି ମାନେ ପିମ୍ପୁଡି ଗଳେଇଆକୁ ବି ବାଟ ନଥାଏ ଆମ ପୁରୀ ଜଗନାଥଙ୍କ ପାଖରେ
ହଁ ପୁରୀରେ ଯିବେ ତ ହଁ ଆଉ ଆମର ଏବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଟା ମାନେ ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ।
ହଁ।
ଆଉ
ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ତ ପୁରୀ ମୁଁ ଯାଇଛି। ଚାରି ପାଞ୍ଚ ଥର ଯାଇଚି। ହଁ ଚାରି ଚାରି ପାଞ୍ଚ ଥର ନାଇଁ ରଥଯାତ୍ରା ସମୟରେ କେବେ ଯାଇନି ଘର ଲୋକମାନେ ଯାଇଛନ୍ତି। ଘରଲୋକମାନେ ଯାଇଛନ୍ତି ଆର- ଆର ବର୍ଷ ଯୋଉ ଏଇ ଗଲା ବର୍ଷ କଣ ହେଇଥିଲା ନା। ହଁ ଯୋଉ ଜଗନ୍ନାଥଙ୍କ ରଥ ତ ଜାଣିଥିବ ଜଗନ୍ନାଥଙ୍କ ରଥ ସିଂହ ଦ୍ଵାରରେ ରହିଯାଇ- ଥିଲା ଆଉ ଗଡି ନଥିଲା ତ- ସେଇ ସମୟରେ ଆମ ଘର ଲୋକ ସେଦିନ ବାହାରିକି ରାତିରେ ଯାଇଥିଲେ। ରାତିରେ ବି ଭଲ ଠାକୁରଙ୍କର ରଥରେ ଦର୍ଶନ ହେଇଥିଲା। ଫାଙ୍କାରେ ଦର୍ଶନ ସାରିକି ଆସିଥିଲେ।
ଥିଲେ ଆଉ
ହଁ ଏ ବର୍ଷ କଣ ହବ କାଳିଆର ଇଚ୍ଛା ଦେଖାଯିବ।
ହଁ।
ହଁ।
ଆଉ ରଥଯାତ୍ରା ରଥଯାତ୍ରା ସେ ଯୋଉ ଗୁଣ୍ଡିଚା ପର୍ଯ୍ୟନ୍ତ ମାନେ ଗୋଟେ ଭଲ ଲାଗେ ସେ ସମୟଟା ଆଉ। ତାପରେ ଆମର ଏଠି ଆମ ଗାଁ ରେ ଯେମିତି ପୁରୀ ରଥ ହୁଏ କିନ୍ତୁ ଆମର ଏଠି ଆମ ଗାଁରେ ବି ରଥ
ଗାଁରେ ହଁ ସବୁ ଗାଁ ରେ ହୁଏ ଛୋଟ ଛୋଟ ରଥ ରଥ କରିକି ସବୁ ଟାଣନ୍ତି। ଏଇ ବଢିଆ ଲାଗେ ରଥରେ ଗାଁ ଗାଁ ସବୁ ଗାଁ ଗାଁ ରେ ହୁଏ। ରଥ ଆମେ ଯେତେବେଳେ ଛୋଟ ଛୋଟ ଥିଲୁ
ହଁ।
ହଁ।
ଆମର ଏଠି ଜଗନ୍ନାଥ ମନ୍ଦିର ବି ଅଛି ସେ ମନ୍ଦିର ପୁଣି ତାଙ୍କ ମାଉସୀ ମା ମନ୍ଦିର ଅଛି ସେ ଆଠ ଦିନ ଯେମତି ମାନେ- ଆସନ୍ତି ମାଉସୀ ମା ମନ୍ଦିର କୁ ଆସନ୍ତି ତାପରେ ଏଠି- ମାନେ ପ୍ରତିଦିନ ପ୍ରସାଦ ଯେଉ ଆଠ ଦିନି ରୁହନ୍ତି ମାଉସୀ ମା ମନ୍ଦିର ପାଖରେ ପ୍ରସାଦର ବ୍ୟବସ୍ଥ ତାବି ହେଇଥାଏ ତାପରେ ଭଲରେ ମାନେ ସମସ୍ତେ ବି ଠାକୁର ଦର୍ଶନ କରି ପାରନ୍ତି ଚାରିଆଡ଼ୁ ଲୋକମାନେ ଆସନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭଲ ଲାଗେ ଯେହେତୁ ଆମ ମାନେ ମୁଁ ଯୋଉଠି ରହୁଛି ସେ ପାଖରେ ମନ୍ଦିରଟା ମାଉସୀ ମାଆ ମନ୍ଦିର ଟା ସମସ୍ତେ ଆସିକି- ଇଏ କରନ୍ତି ସେଇ ପରିବେଶ ଟା ସେ ଯୋଉ ସମୟଟା- ଟିକେ ଭଲ ଲାଗେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆମେ ବି ଯାଇଁକି ବହୁତ ଥର ଦର୍ଶନ ବି କରିଚୁ। ଏମିତି ଆଉ। ରଥଯାତ୍ର ର ରଥଯାତ୍ରା ର ଗୁରୁତ୍ବ ଟା ଟିକେ ବେଶୀ- ହଁ ଭଲ ଲାଗେ ପ୍ରତି ଓଡିଆଙ୍କ ପାଇଁ- ରଥଯାତ୍ରା ତାପରେ ଆମର ପୁଣି ଆସି ଯାଉଚି ଗଣେଶ ପୂଜା ଆଉ ମୋର ଶାଶୁ ଘରେ ଗଣ ଗଣେଶ ପୂଜା ଟା ଟିକେ ବେଶୀ ଭଲରେ ମାନେ ପାଳନ ହୁଏ। ହଁ ମାନେ ସେମାନେ ସାହିର ପିଲାମାନେ ମାନେ ଗାଁର ଲୋକ- ଲୋକମାନେ ହଁ ଗାଁର ଲୋକମାନେ ମୂର୍ତ୍ତି ମୂର୍ତ୍ତି ତିଆରି କରନ୍ତି ଚାରି ପାଞ୍ଚ ଦିନ ଧରିକି- ଆନନ୍ଦୀ ଦିଲ୍ଲୀ ହୁଏ ତାପରେ ଯୋଉ- ନୃତ୍ୟ ପ୍ରତିଯୋଗିତା ମାନେ ନୃତ୍ୟ ଏମିତି ଯୋଉ ବାହାରୁ ସବୁ ଆସିକି ନୃତ୍ଯ ଇଏ କରନ୍ତି। ଆଉ ଭୋଜି ଭାତ ହୁଏ। ଏମିତି ଚାରି ପାଞ୍ଚ ଦିନି ଧରିକି ବି ଲାଗି ରହିଥାଏ ଗଣେଶ ପୂଜା ଟାକୁ ମାନେ ମୋ- ଶାଶୁଘର ଶାଶୁଘର ଏଇଟା ପାଳନ କରାଯାଏ ଏମିତି ଆଉ। ତମର ସେଠି ହୁଏ ତମର ମାନେ ଗଣେଶ ପୂଜା ଏମିତି ହୁଏ। ମାନେ ପାଳ ମାନେ ପୂଜା କରାଯାଏ ବିଘ୍ନବିନାଶଙ୍କ ପୂଜା।
ହଁ ହଁ ଗଣେଶ ହଁ ଗଣେଶ ତ ଅଛି ଅଗ୍ରପୂଜା ତାଙ୍କୁ ସବୁଆଡ଼େ ପୂଜା କରାଯାଉ- ଯେ ତାଙ୍କୁ ପ୍ରଥମେ ସବୁଆଡେ ପୂଜା କରାଯାଏ ଆମର ବି ଏଠି ଗଣେଶ ପୂଜା ହୁଏ ସବୁ ପିଲା ମାନେ କରନ୍ତି। ଭଲ ଧୁମଧାମ ରେ ହୁଏ ଗଣେଶ ପୂଜା ସେମିତି। ଗଣେଶ ଠାକୁରଙ୍କ ମୂର୍ତ୍ତି ଆଣିକି ଟେଣ୍ଡ ପେଣ୍ଡ ମାରି ପୁରା ବଢିଆ ସେ କରନ୍ତି ଗଣେଶଙ୍କୁ ଭସାଣି କରନ୍ତି ସବୁ ଆଜି ଖାଲି ତ ଦେଖିବ ଗୋଟେ ଫ୍ୟାସନ ଚାଲିଲାଣି ଡିଜେ ବଜେଇ ନାଚ କରି ହଁ ସବୁ ଗୋଟେ ଚାଲାଣି ଏମିତି ସବୁ କରୁଛନ ହ ହ ସବୁ ଚାଲେ ଆଉ।
ମାନେ ମେତ ପ୍ରତି ଗାଁ ରେ ଗଣେଶ ପୂଜା ହଉ ସେ ଯୋଉ ଆଉ କଣ କହିଲ ଦୁର୍ଗା ପୂଜା ଏମିତି ସବୁ ହେଇଗଲାଣି ସବୁଆଡେ ପାଳନ କରୁ
ହଁ ହଉ ହେଲେଯେ ଝିଅ ମୁଁ ଟିକେ ଭାତ ବସେଇଛି ଆଉ ମୁଁ ରଖୁଛି ପରେ ଲଗେଇବି।
ଆଚ୍ଛା ହଉ। ଜ